ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ଟିକେ ଶୋଇଥିଲି। ଆପଣ?
ମୁଁ ବି ସେମିତି ରୋଷେଇ ସାରିଦେଇକି ବସିଥିଲି ଆଉ।
ଆଚ୍ଛା ଆପଣ ହାଉସ୍ ୱାଇଫ୍ କି?
ହଁ ହଁ।
ଆଚ୍ଛା ଘରେ କିଏ କିଏ ଅଛନ୍ତି ଆଉ ସବୁ?
ଅଛନ୍ତି ସବୁ ଫ୍ୟାମିଲି ମେମ୍ବର ଆଉ।
ଆଚ୍ଛା।
ସେଇଟା ତମର ଦଶହରା ହୁଏ କି ନାଇଁ ସେଇଆଡେ ତମର?
କଣ କହିଲେ?
ଦଶହରା ଦଶହରା।
ଦଶହରା ହଁ ହୁଏ ହୁଏ।
ଦଶ ଦିନ କରନ୍ତି ନା ସେଇ ଯୋଉ ଅଷ୍ଟମୀ ନବମୀ ଦଶମୀ ତିନି ଚାରି ଦିନ ଖାଲି?
ନା ସେଇ ଅଷ୍ଟମୀ ନବମୀ ଦଶମୀ ଖାଲି।
ଆଚ୍ଛା ସେଇଟା ତ ଇମ୍ପୋର୍ଟାଣ୍ଟ ଆଉ କଣ। ଗାଁରେ ଗାଁରେ ନା ସହର ରେ?
ଗାଁ ରେ ହୁଏ ଗାଁ ରେ ବି ହୁଏ। ଗୋଟେ ଅଲଗା ଜାଗାରେ ହୁଏ ଆଉ ମାର୍କେଟ ଆଡେ ହୁଏ ବି ଆଉ ଭଲସେ ଟିକେ।
ଆଚ୍ଛା ହଁ।
ଦଶହରା ବଳଦ ଗୋଟେ ହୁଏ ଜାଣିଛନ୍ତି ନା?
ନା ନା ନୂଆ ଶୁଣୁଛି।
ଆଚ୍ଛା ସେଇଟା ହୁଏ ଆମ ଗାଁରେ ମାନେ ଠାକୁର ଙ୍କୁ ଯାଇକି ମୁଣ୍ଡିଆ ମାର ଠାକ୍ ଠାକୁରଙ୍କୁ ପୁରା ତାଙ୍କୁ ପୁରା ସଜେଇ ସଜେଇଥାନ୍ତି ପୁରା ସିନ୍ଦୁର ଚନ୍ଦନ ପୁରା ଫୁଲ ଫୁଲରେ। ସେ ପୁରା ଠାକୁରଙ୍କୁ ଚା ହଁ।
ଆଚ୍ଛା।
ପ୍ରାଏ ଏମିତି ଚାରି ପାଞ୍ଚଟା ବଳଦ ବହୁତ ସାରା ବଳଦଙ୍କୁ ଏମତି ସଜେଇଥାନ୍ତି। ସେମାନେ ପୁରା ସାଙ୍ଗରେ ଯାଇଁକି ପୁରା ଆଣ୍ଠୁ ମାଡିକି ଠାକୁରଙ୍କୁ ଜୁଆର ହୁଅନ୍ତି। ମାନେ ଦୁର୍ଗା ମାଙ୍କୁ।
ଆଚ୍ଛା ନିଜେ-ନିଜେ?
ହଁ ସେମାନେ ନିଜେ-ନିଜେ ଯାଇଁକି ଜୁହାର ହୁଅନ୍ତି। ତାଙ୍କୁ ଆଗୁରୁ ବୋଧେ ସେମିତି ଟ୍ରେନ କରା ହେଇଥିବ ଆଉ।
ହଁ ଜାଣିଥିବେ ସେ ସେଇ କଥା ଆଉ।
ହଁ ଆଉ ରଜ ପାଇଁ ସପିଙ୍ଗ କଲେଣି?
ହଁ ସରିଲାଣି ପାଖା ପାଖି ଆଉ।
ହଁ ଆଜି ଖା ନା ମୁଁ ଏତେ ଯାଏଁ କିଣିନି। ମୋ ମାଆଙ୍କର ଟିକେ ଗୋଡ ଫ୍ୟାକ୍ଚର୍ ହେଇଯାଇଚି ନା ସେ ଘରେ ଅଛନ୍ତି। ଆଉ ମୁଁ ବି ଅନଲାଇନ ରୁ ବି କିଛି କରିପାରିନି ବେସ୍ତ ଭିତରେ ଆଉ। ବାହାରକୁ ବି ଯାଏନି। ଯାଇଙ୍କି ନେଇ ଆସେ। ଆଉ ଇଚ୍ଛା ବି ହଉନି ଆଗ ଭଳିକା ମାନେ। କିଛି ସେଲିବ୍ରେଟ କରିବା।
ନା ଗାଁ ରେ ଥିଲେ କଣ ସବୁ ସାଙ୍ଗସାଥି
ହଁ ମୁଁ ଗାଁ ରେ ହିଁ ଅଛି। ଗାଁ ରେ ହିଁ ଅଛି।
ତୋ ସାଙ୍ଗସାଥି କେହି ନାହାନ୍ତି କି?
ଅଛନ୍ତି। ମାନେ ମୋ କିଣାପିଣା ଆଗୁରୁ ଯେମିତି ପୁରା ଏକ୍ସାଇଟମେଣ୍ଟ ମାନେ ଥାଏ ଗୋଟେ ହଁ ଆସୁଚି। ମୁଁ ଭୁଲି ବି ଯାଉଚି କେବେ କଣ ସବୁ ଆସ କିଛି ପର୍ବ ପ
ମୋର ବି ମନେ ନା ମୁଁ ପଚାରିବାକୁ ଭୁଲଥିଲି। କାଲି ତ କାଲି ନା ପର ଦିନରୁ ଏଇ ଭୁଲିିଚି ଚାଲିଣି।
ଆଉ ଖାଇବା ବନେଇ ସାରିଲେଣି ନା ଆପଣ? କଣ ଅଛି ମାନେ ଖାଇବା?
ଏ ନର୍ମାଲ ରୁଟି ମଟର ଆଳୁ ତରକାରୀ। ମ ମଟରକୁ ରଖିଦେଇଥିଲି ଦୁଇ ଦିନ ହେଲାଣି ମୁଁ ସିଜେଇକି। ମୁଁ ତ ମଟର ସିଜେଇକି ଆଗରୁ ରଖିଦେଇଥିଲି। ଏଁ ସୁବିଧା ହଉଚି ନା।
ହଁ। ବର୍ଷା ହେଇଥିଲା ଆପଣଙ୍କ ଆଡେ?
ନାଇଁ ଏମିତି ଉଠୋଉଚି। ବର୍ଷା ପବନ ଟିକେ ଅଛି। ଉଠେଇଥିଲା ଜୋରସେ କିନ୍ତୁ ବର୍ଷା ହେଲାନି।
ହୁଁ-ହୁଁ।
ସେଠି ସେଟ ସେଟି କଣ ଫେମସ ତମର କଣ ସେଠି ହୁଏ, ମାନେ ଗାଁରେ ତ କିଛି ଥିବ ନା ଗାଁ ରେ ଯେମିତି ସମକାର ମାଘ ପୂର୍ଣ୍ଣିମା ଥାଏ?
ହଁ ଆମର ମକର ସଂକ୍ରାନ୍ତି ଫେମସ। ସେୟା ଆପଣଙ୍କ ଆଡେ?
ଆମ ଗାଁ ରେ ତ ଦଶରା ଆଁ ହୁଏ। କିନ୍ତୁ ମୁଁ ଯୋଉଟି ରହୁଚି ଏଠେ ଫେମସ ବୋଲେ କଣ ଲକ୍ଷ୍ମୀ ପୂଜା ଏକା ହୁଏ। ସବୁ ପୂଜା ତ ହୁଏ। କିନ୍ତୁ ବା ସେ ଲକ୍ଷ୍ମୀ ପୂଜା ଯୋଉ ଛଅ ସାତ ଦିନ ହୁଏ ଆଁ ସବୁ ଯିବାକୁ ପଡେ। ଗେଷ୍ଟ ଟା ଆସନ୍ତି ସେଇ ସବୁ ଫଙ୍କସନ ବି ହୁଏ ଦଶରା ପଡିଆ ଇଏରେ। ସବୁ ଝିଅ ମାନେ-ମାନେ ଫେସନ ଯା କରୁନାହାନ୍ତି ଆଜି କାଲି। ସଜ-ସଜ ଧଜ ହେଇକି ସବୁ ଭଲ ଶାଢୀ ପିନ୍ଧିକି ସମ୍ବଲପୁରୀ ଶାଢୀ ସବୁ ପିନ୍ଧିକି ଷ୍ଟେଜ ରେ-ରେ ଓହୋ ଇଏ କରୁଚନ୍ତି ଚାଲୁଛନ୍ତି ବୋହୁତ ଭଲ ସେ।
ହଁ ଅ।
ସେଇଡା ହୁଏ ତାପରେ ଯୋଉ ଅ ଅଭିନେତା ଅଭିନେତ୍ରୀ ମାନଙ୍କୁ ଡାକନ୍ତି ସବୁ।
ଉଁ ହୁଁ।
ହଁ ଭଲ ହୁଏ ସବୁ ଏଠି ସବୁବେଳେ ସବୁବେଳେ ବେଶୀ ଭଲ ଯେତିକି ଖରାପ ସେତିକି ଯେତେ ହବ ଖର୍ଚ୍ଚ ଟା ଅଧିକା ନା।
ହଁ।
ଏଠି ଏମିତି ଅଛି ଗୋଟେ ବିଜୁ ମଇଦାନ ପଡିଆ ସେଠି ସବୁବେଳେ କେତେବେଳେ ବୈଶାଖୀ ମେଳା ହୁଏ। କେତେବେଳେ ଶୀତକାଳୀନ ମେଳା ହୁଏ। ମାନେ ପନ୍ଦର କୋଡିଏ ଦିନ ଟେ ଷ୍ଟେଜ ଭିଡା ହେଇଥିବ କିଛି ନା କିଛି ହୋଉଥିବ।
ହଁ ହଁ।
ବେଶୀ ହେଲେ ଅସ
ଆଉ ପାଖରେ ଗୋଟେ ହଁ ପାଖରେ ଗୋଟେ ଜିନିଷ ହୋଉଚି ମାନେ ଘରେ ତ ବସି ହବନି। ମନ ତ ଯାହା ବିହେଲେ ଲାଗେ ଆଉ ଯିବୁ ମାନେ ପଇସା ଖର୍ଚ୍ଚ।
ହଁ ଯିବ ମାନେ ପଇସା ଖର୍ଚ୍ଚ ତାପରେ ଏବେ କଣ ନାାଇଁ ଯୋଉ ଶାଖୀ ମିଳା ହେଲା ସବୁ ହରେ ମାଲ ଯାଉ ଥିଲା ପାଞ୍ଚ ଟଙ୍କିଆ ମାଲ କ୍ଲିପ ଏର ସବୁ ଜିନିଷ ଯାହାବ ମିଳୁଥିଲା
ଏଇ ବୈଶାଖୀ ମେଳା କଣ ଏବେ ଏବେ ଆପଣଙ୍କ ଆଡେ ହୋଉଚି କି। ଆମର ହେଲାଣି କେବେ ମେ ମନ୍ଥରୁ।
ଆଛା ନାଇ ଆମର ଏବେ ସରିଲା ଏବେ ପୁଣି ଢେଙ୍କାନାଳ ଗଲାଣି ବୋଧେ।
ଓହୋ।
ସବୁଆଡେ ପାଳି କରି କରି ଯାଉଚନ୍ତି ଆଉ ଏବେ ତ ସବୁଆଡେ ଯେମିତି ଏ ଜିଲ୍ଲାମହୋତ୍ସବ ଗୋଟେ ହେଇଗଲା ତାପରେ ଗୋ ଗୋଟେ ଇଏରେ ସବୁଆଡେ ଜିଲ୍ଲା ମହୋତ୍ସବ କିଏ ବର୍ଷେ କରିକି ଛାଡିଦେଲା। ଯୋଉ ବ୍ଲକ ରେ ବି ଜିଲ୍ଲା ମହୋସବ ପାଳନ କଲେ ସେଟା ଜିଲ୍ଲା ମହୋ ମହତ୍ସବ ନ କରିକି ବ୍ଲକ ମହୋତ୍ସବ କରିବା କଥା।
ହୁଁ।
ଆଉ କଣ ଆଉ କୁଆଡେ କଣ ହଁ ସବୁ ଭଲ। କୁଆଡେ କିଛି ରଜରେ ଆଉ ବୁଲି ଯିବାର ନଥିବ ନା ଗାଁ ରେ
ନା ଆ କାଲି ଯିବା ରେ ଅଛି।
ଆଛା ଓ।
ମାନେ ମୋ ମାଉସୀଙ୍କ ପୁଅର ଚୁଟି ପଡିବ ତ ସେ ତାଙ୍କର ସିଆଡେ
ଉୁ ହୁଁ ଭଲ ସେଠି ପ୍ରସାଦ ଖାଇକି ନିହାତି ଆସିବ। ସେ ଭାଗ୍ୟରେ ଥିଲେ ମିଳେ। ଆମେ ବି ଯାଇଥିଲୁ କିନ୍ତୁ ଏମିତି ମାନେ ଖାଇବା ପାଇଁ ଅନେଇଥିଲୁ କିନ୍ତୁ ଏମିତି ଅସୁବିଧା ହେଲା ଯେ ଟିକେ ଆଉ ଖାଇକି ପଳେଇ ଆସିଲୁ ଆଉ ଜଣେ ବି ରିଲେଟିଭ ସେ ସେ ଯାଇଥିଲେ ସେ ଧ୍ୟାନ ଦେଇନାହାନ୍ତି ସେ ଆସିକି ହୋଟେଲ ରେ ଖାଉଚନ୍ତି ପରେ କିଏ କୋହୁଚନ୍ତି ପ୍ରସାଦ କେମିତି ଖାଇଲୁନି। କଣ ସେଟା ଭାଗ୍ୟରେ ଯେମିତି ଡା ରା ଡାକୁଚନ୍ତି ଭଗବାନ ବି ଭାଗ୍ୟରେ ଥିଲେ ଖାଇବାଟା ବି ଭଗବାନଙ୍କର ପ୍ରସାଦ। ଭାଗ୍ୟରେ ଥିଲେ ହିଁ ମିଳିବ ଆଗୁରୁ କେବେ ଯାଇଥିଲେ ନା ଏଟା ଫାଷ୍ଟ ଟାଇମ ଯିବେ।
ନା ନା ଆଗୁରୁ ଯାଇଚୁ।
ଆଚ୍ଛା ସାନ ଆଚ୍ଛା ସନ୍ଘାଗରେ ଆଗ ତ ଯାଉଥିବ ଆଚ୍ଛା।
ସାନ ଘାଗରା ନାଁ ଯାଏନି କେବେ।
ଆ ସେଇ ସେଇଟା ତ ଭଲ ଯୋଉ ଯାଇନ କେମତି ଯେ ଯିବା କଥା।
ଚାଇନମ ସବୁବେଳେ ଫ୍ୟାମିଲି ସହିତ ଗଲେ କି କୁଆଡେ ମାନେ ଗଲେ ସେମାନେ ଫାଷ୍ଟ କଣ ତାରିଣୀ ଯିବେ ଆଉ ସେଇଠି ତ ମାନେ ଭୋଗ ଫୋଗ ଫୋଗ ହବ ଟାଇମ ପଳେଇବ ରାତି ହେଇଯିବ ପାହାଡିଆ ଏରିଆ ନା ପୁଣି ଜଲଦି ଫେରିଦବ ଆଉ ସେମାନେ ଯାଇ ଯାଇ ଯାଆନ୍ତି କୋଉଠି ଗୁଣ୍ଡିଚ ଘା କି ଆଉ ଗୋଟେ କଣ ସେଇଟା ହଦଗଡ ଏମିତି ଯାଆନ୍ତି ଆଉ
କୁଆଡେ ଯିବେନି ଏବେ ଏବେ ତ ମନ୍ଦିର ଯାଉଛନ୍ତି ପଳେଇ ଆସୁଛନ୍ତି।
ନାଇଁ ଏବେ ବି ଯୋଉ ଖରା ହଉଛି ଯିବ କୁଆଡେ?
ହଁ ବହୁତ ଖରା।
ଖରାରେ ବି ଯାଇ ହବ ନହେଲେ ଭଲ କିନ୍ତୁ ସାନ ଗାଗରା ମାନେ ଭଲ
ହଁ ମୁଁ ଦେଖେଇଛି ଭିଡିଓ ଭିଡିଓ ରେ ହଁ।
ଆଛା ପାଖ ମାନ ତ ନିହା ଆମେ ତ ଦୂରରେ ଯେମିତିଲେ ମୁଁ ଥରେ ଦିଥର ଯାଇଛି। ଛୋଟବେେଳେ ଯାଇଥିଲି ତାପରେ ବଡ ବେଳେ ମାନେ ମ୍ୟାରେଜ ପରେ ଯାଇଛି ଥରେ ଭଲ କିନ୍ତୁ ଗାଡିରେ କଣ କି ଟିକେ ସେ କାର ଫାରମୁ ବାନ୍ତି ହବା ଅଭ୍ୟାସ ଟିେ ଅଛି।
ହୁଁ ହୁଁ ହୁଁ ହୁଁ।
ତେଣୁ ସାଉଥ ଅଲଗା ଏଇ ଅଲଗା କୋରେ ଯାଇ ହବନି। ଆ ଯିବା ପାଇଁ ଟିକେ ବାନ୍ତି ଫାନ୍ତି ହବ ବୋଲି ଯାଇ ହୁଏନି ଆଉ।
ମୋର ବି ଛୋଟବେେଳେ ବହୁତ ଏମିତି ବାନ୍ତି ବାନ୍ତି ହୁଏ କିନ୍ତୁ ବାହାରେ ଯେତେବେଳେ ପାଠ ପଢିଲି ଯିବା ଆସିବା କଲି ଠିକ ଠାକ ହେଇଗଲା। ଆଗରୁ ମୁଁ ବହୁତ ବାନ୍ତି କରେ ହଁ।
ଅଭ୍ୟାସ ହେବା ଜରୁରୀ ଆଉ ଯ ଆମ ଆମର ଏଟି ଫାମିଲି କହିବେ କି ଯେ ଆମ ଭାଇର ସେ କବ ତତ ଗାଡ ାରେ ପାଞ୍ଚ ଦଶଥ ଦିନକୁ ବୁଲେଇଥିଲା ତ ବା ମରିଜୁ କ ନା ନା ଆମେ ହଉଛୁ ହଁ ଆମର କେବେ ବି ଯିବନି ରେଗୁଲାର ସବୁଦିନ ଯଏ ଯାଉଥ ହବ।
ଆପଣଦ କୁଆେୁଲଲି ଯଉଥେଣ୍ଟ ହେକି ଫେରୁଥିବେ
ପେସେଣ୍ଟ ସବୁବେଳେ ମୁଁ ବାଇକରେ ବି ଗଲେ ପେସେଣ୍ଟ ହେଇଗି ଅଣ୍ଟା ପିଠି ବେଣ୍ଡ ହେଇଯିବ ମୁଁ ଗଲେ ଦି ଦିନ ରେ। ପଡ଼ିବି।
ହୁଁ।
କଣ କରିବା ଶରୀର ଏମିତି ଆଉ।
ହଁ। ଆପଣଙ୍କୁ କଣ ମାନେ ନନଭେଜ୍ ଖାଇବାକୁ ଭଲ ଲାଗେ ନା ଭେଜ୍?
ମୁଁ ତ ନନ ଭେଜ ଖାଉନି ଭେଜ ହିଁ ଖା।
ଥାଆନ୍ତିନି ଆପଣ।
ଖାଉଥିଲି ଛାଡିଦେଲିଣି ଆଉ।
ହୁଁ।
ତମେ ନନେଜ ଖାଇ ବୋଧେ।
ହଁ ମୁଁ ବହୁତ ମନଇଛି। ମୁଁ ଆଗରୁ ଖାଉ ମାନେ ଆଗରୁ। ହଁ ଆଗ ଯେତେବେଳେ ଘରେ ଥାଏ। ଟେ ଏ ପର୍ଯ୍ୟନ୍ତ ଏତେ ଖାଏନି ନର୍ମାଲ ମତେ ଭଲ ଲାଗେନି। ସ୍ମେଲ ବି ଏବି। ତାରେ ବାହାରେ ରହିଲେ ମେସ୍ ହଷ୍ଟେଲ୍ ରେ ସେତେବେଳେ ମୁଁ ଅନେଇଥିବି କୋଉଦିନ ନନଭେଜ୍ ବାର ଆସିବ ମଣିଷ ଶାନ୍ତିରେ ଖାଇବ।
ହଁ ହଁ ଆଇଁଷ ଯିଏ ଖାଇଗଲାଣି ସେମାନେ ସେଇଟା ହିଁ ଖୋଜିବେ। ତାପରେ ଦେଖିବେ ଧୀରେ ଧୀରେ ଯେତେବେଳେ ଅଧିକା ଖାଇ ଖାଇ ଯିବେନି ଧୀରେ ଧୀରେ ନିଦ୍ ଚୁପ୍ ହିଁ ଖରାପ୍ ଲାଗେ ନିଜେହିଁ ଛାଡ଼ିଦେବେ। କେତେ ବର୍ଷ ପୁରା ଲଗାତାର ଖାଇଦିଅ। ଦେଖିବ ତ ଆପେ ଆପେ ତ ମନ ଭରି ଛିପ୍ ଆଉ କଣ। ନର୍ମାଲ ଜିନିଷ ତମେ ଗୁପ୍ ଚୁପ୍ ଦେଖିବ ଲଗାତାର ଖାଇବ। କେତେ ଦିନି ଚାରି ପାଞ୍ଚ ଦିନି କି ସାତ ସାତ ଦିନି କି ଦଶ ଦିନି ଲଗାତାର ଖାଇବ ତାପରେ ବାନ୍ତି ଲାଗ୍
ହ ହଁ ହଁ।
କୋଉ ଜିନିଷ ଟାକୁ ତମେ ଯଦି ଛାଡିବା ପାଇଁ ଚାହୁଁଥିବ ତାକୁ ପୁରା ଲଗାତାର ଖାଇଦବ।
ହଁ
ବାନ୍ତି ହବା ଯାକେ ଖାଉଥା ଯେ ଖାଉଥା। ତାପରେ ତାପରେ ଯୋଉ ଘୃଣା ଭାବ ଆସିବ। ଆଉ ଅନେଇବାକୁ ଇଚ୍ଛା ହବନି।
ହଁ ହଁ ଆପଣଙ୍କ ଆଡେ ଫେମସ୍ ଖାଇବା କଣ?
ଫେମସ ସେମିତି ତ ଇଏ ନାହିଁ ଆମ କେ ବରା ଏସବୁ ଆଉ।
ହରା
ହୁଁ ବରା ଦହିବରା ଇ ସବୁଯ ସବୁ ତ ଷ୍ଟଲ ଯୁଆଡେ ଦେଖିବ ଦହିବରା ହିଁ ଥିବେ ଆଉ କିଛି ନାଇଁ ଆଉ
ହୁଁ ତାହେଲେ କଟକ ଆଉ
ହଁ ହଁ କଣ?
ଉହୁଁ ମୁଁ କହିଲି ତାହେଲେ କଟକ କି?
ନାଇଁ ନାଇଁ କଟକ ନାଇଁ। ତ ଦହିବରା କଣ ଖାଲି କଟକରେ ଫେମସ ବୋଲି ସେଇଠି ମିଳିବ? ସବୁଆଡେ ଖାଉଛନ୍ତି ଦହିବରା। ମୁଢ଼ି ସାଙ୍ଗକୁ ତ ଫେମସ ନା ଅ ହ ଠିକ୍ ଅଛି ରଖୁଛି ଆଁ?
ହଁ ହଁ ହଁ